ହ୍ୟାଲୋ।
ଶୁଣାଗଲା ଆପଣଙ୍କୁ ମୋ କଥା?
ହୁଁ।
ହଉ ଏଥର ଆଉ ଗୋଟେ ଖେଳ ଖେଳିଆ।
କଣ କଣ କୁହନ୍ତୁ?
ହଁ ସେଇ ପଶୁନା ହେଲା।
ହୁଁ।
ଆପଣ ଗୋଟେ ପଶୁନା ଭାବନ୍ତୁ।
ହୁଁ।
ହଉ ମୁଁ ଗୋଟେ ପଶୁନା ଭାବୁଛି। ଉଁ ଉଁ ହଁ ମୁଁ ବି ଭାବିଦେଲି। ଏଥର ଆପଣ ମତେ ପ୍ରଶ୍ନ ପଚାରନ୍ତୁ ମୋ ପଶୁ ବିଷୟରେ।
ସେ ପସୁର ନାଁ କଣ? ସେତ ପଶୁର ରଙ୍ଗ କଣ?
ସେ ପଶୁର କିଛି ସେମିତି ଆ ମାନେ ମୁଁ ସେମିତି କହିପାରିବିନି କି ତାର ରଙ୍ଗ ଗୋଟେ ପ୍ରକାର ଅଛି ତାର ରଙ୍ଗ ମାନେ ଅଲଗା ଅଲଗା ଅଛି ମାନେ କିଛି ତାକୁ ଆମେ କଳାରେ ଦେଖିପାରିବା କି ମାନେ ସେଇ ଟାଇପ ର ମାନେ କଳା ନହଲେ ମାଟିଆ। ନହେଲେ ହଁ ମାନେ ସେମତି ଇଂଗଲି ଇଂରାଜୀର ୟୁଜ କରନ୍ତୁନି। ହଉଛି ତାପରେ ଆପ- ନା ଆପଣ ସାଙ୍ଗେ ସାଙ୍ଗେ ଏମିତି ଗେସ୍ ମାରିପାରିବେନି ଗୋଟେ ଥର ପଚାରିବେ। ପଚାରିଲେ ଆଉ- ଥର ପରଟାରେ ଆପଣ ଗେସ୍ ମାରିବା ପାଇଁଁ ମାନେ ଯୋଗ୍ୟ ହେଇପାରିବେ। ତ ମୁଁ ଆପଣଙ୍କୁ କୋଶ୍ଚିନ ପଚାରୁଛି? ତ ଆପଣଙ୍କର ପଶୁ ଗୃହପାଳିତ ନା ବଣରେ ରହେ?
ନାଇଁ ମୋର ତ ଯ ଗୃହରେ ରହେନି କି ବଣରେ ରୁହେନି ସେ ଅଲଗା ଗୋଟେ ଜାଗାରେ ରୁହେ। କିନ୍ତୁ ଅଲଗା ରୁହେ।
ଅଲଗା ରହେ?
ହୁଁ, ନା ଜଙ୍ଗଲରେ ରୁହେ ନା ଘରେ ରହେ।
ତାପରେ ପାଣିରେ ତ କୋଉ ପଶୁ ରହେନି?
ନାହିଁ କିନ୍ତୁ ସେ ଜଙ୍ଗଲରେ ବି ରୁହେନି।
ଜଙ୍ଗଲରେ ବି ରୁହେନି। ଚିଡିଆଖାନାାରେ ରହେ?
ନାଇଁ ଚିଡ଼ିଆଖାନା ତ ୱନ ଟାଇପ୍ ଅଫ ଜଙ୍ଗଲ।
ଏମିତି କେମିତି? ସେମ୍ ଓ ହଉ, ହଉ, ହଉ, ଘରେ ରହେନି କି ଜଙ୍ଗଲରେ ବି ରହେନି। ହଁ ହଉ ତାହେଲେ ଆପ ଉଁ ମୋର ଗୃହପାଳିତ। ହଉ ଆ ନା ଏ କହିଲି ନା ୟା ପରଟାରେ ହିଁ ଗେସ୍ କରିହବ।
ହଉ
ଉଁ ହଉଛି। ମୁଁ ଆପଣଙ୍କ ପଶୁର ନାଁଟି ଗେସ୍ କରିବା ପାଇଁ ଚାହୁଁଛି। ଆପଣଙ୍କ ପଶୁ ର ନାଁ ଷଣ୍ଢ?
ନା କେବେ ବି ନହଁ।
ଉଁ ହଉ ଠିକ ଅଛି। ଆ କୋଶ୍ଚିନ୍ ପଚାରୁଛି ତା ବିଷୟରେ। ପଶୁର ର-
ଆଉ ଆପଣ ପଚାରିଲେ ମୁଁ ପଚାରିବିନି। ଆପଣଙ୍କ ପଶୁଟି ଯଦି ଗୃହପାଳିତ- ତାହେଲେ ତାର- କଲର ଯୋଉ ଆପଣ କହିଲେ ବିଭିନ୍ନ ପ୍ରକାର ମାନେ ସେଇଟା କଣ ତା ରୁମର କଲର କହୁଛନ୍ତି ନା ତା ଶରୀରର କଲର କହୁଛନ୍ତି?
ମୁଁ କଣ ତା ରୁମ ତାଡି଼କି ତା ଶରୀରକୁ ଦେଖିଛି କେବେ? ହୁଁ ରୁମର କଲର୍। ହଁ।
ଘରେ ରୁହେ ବହୁତ ସାରା କଲର। ଯେ ସେମିତି ସିଏ ରହେ-
ମତେ କଣ ଖାଲି ଆପଣ କୋଶ୍ଚିନ୍ କରୁଥେ ଆପଣଙ୍କୁ ମତେ କିଛି କୋଶ୍ଚିନ୍ କରିଛନ୍ତି ନା ଗୋ ଟିଏ କୋଶ୍ଚିନ୍ ନା- ଗୋଟେ ଥରେ ଗୋଟେ କୋଶ୍ଚିନ ଆପଣ ଫାଷ୍ଟରେ କାଇଁ କୋଶ୍ଚିନ୍ ସେମିତି ପଚାରିବେନି ସେଟା ଆପଣଙ୍କର ଭୁଲ। ତ ମୁଁ ଏବେ ପଚାରୁଛି। ହଉଛି ଉଁ ଆପଣଙ୍କ ପଶୁର ରଙ୍ଗ କିପରି ମତେ କୁହନ୍ତୁ। କୁହନ୍ତୁ।
ଧଳା
ଧଳା। ସେ କିନ୍ତୁ ଘରେ ରହେନି କି-
ଜଙ୍ଗଲରେ ରୁହେନି।
ଘରେ ରୁହେନି କି ଜଙ୍ଗଲରେ ରୁହେନି। ଗୁଆଳରେ ସେଟା ଗୃହପାଳିତ ପଶୁ ନା?
ନା
ଗୃହ ପଳିତ ପଶୁ ନୁହେଁ।
ଆପଣ କଣ ଏକଲା ସବୁ ପଚାରିଦେବେ। ହଜାର ଟା କୋଶ୍ଚିନ୍। ଯୋଉ, ଯୋଉ ପଶୁଟି ଆପ ଆପଣଙ୍କର ରହିଲା ଗୃହପାଳିତ ସେ ଆକ୍ଚୁଆଲି ଅଲଗା ଘରେ ରୁହେ ନା ନିଜେ ମଣିଷ ମାନଙ୍କ ସହିତ ରହେ?
ହୁଁ ଅଲଗା ରଏ
ଆଚ୍ଛା। ଅଲଗା ରହେ ପଶୁ
ହଉଛି ଆପଣ ଭାବିଥିବା ପଶୁ ମୁଁ ପଶୁ କହିଛି ନା ପଶୁ ହିଁ ଭାବିବା ପାଇଁ ହବ ପକ୍ଷୀ ପକ୍ଷୀ ଭାବିଥିଲେ ଖେଳିବିନି। ହଉଛି ଉଁ ଆପଣଙ୍କ ପଶୁ ଠେକୁଆ କି?
ନ ଠେକୁଆ ତ ମଣିଷମାନଙ୍କ ପାଖରେ ରହେ।
ଅ ଆ ଆପଣଙ୍କ ପଶୁର କିଛି
ଆପଣ ଯୋଉ ପଶୁଟିକୁ ଘରୁ ବାହାର୍ ରହିଲେ ତା ପାଇଁ ଯେଉଁ ମାନେ ତାର ସେ ଘର
ହୁଁ।
ମାନେ ସେ ପଶୁଟି ଠାରୁ କିଛି ଜିନିଷ ମିଳେ କିି?
ପଶୁଟି ଠାରୁ କିଛି ଜିନିଷ ନା ସେମିତି କିଛି ଜିନିଷ ମିଳନି ନା। ହଁ କିଛି ହତକ ବେଳେ ବେଳେ ବେଳେ ବେଳେ ମାନେ କୋଉମାନେ ସେମାନେ ମଣିଷଙ୍କ ଉପରେ ଡିପେଣ୍ଡ୍ କରେ କିଏ ମାନେ ସେଟାକୁ ବ୍ୟବହାର କରିବ ନ କରିବ।
ମାନେ କଣ ଖାଦ୍ୟ ପାନୀୟ କତରୁ କେଉଁଟା ମିଳେ ମାନେ ଖାଇବା ପାଇଁ ନା ପିଇବା ପାଇଁ?
ମୁଁ ଜାଣିନି ଆକ୍ଚୁଆଲି ସେଇଟା ମଣିଷ ମାନେ ପିଅନ୍ତି କି ନାହିଁ।
ତାହେଲେ ଆପଣ ଛେଳି ଭାବିଛନ୍ତି।
ଆଁ,
ହି, ହେ, ହେ, ହେ
ଭାବିଲୁ କଣ ସେଇଟା ଯୋଉଟା ଜଙ୍ଗଲରେ ରୁହେନି କି ଘରେ ରୁହେନି। ପାଣ୍ଡା ଜଙ୍ଗଲ ରେ ରୁହେନି।
ପାଣ୍ଡା ଜଙ୍ଗଲରେ ରୁହେନି ପାଣ୍ଡା ରୁହେ କୋଉଠି କହନି ମେରୁ ଅଞ୍ଚଳରେ।
ହଁ, ନା ପାଣ୍ଡା ଜଙ୍ଗଲରେ ରୁହେ, ତୁ କଣ ଜାଣିଛୁ ତୁ ଜାଇଲା ହବନି ଏଡେ ତୁ ଚିଟିଂ କରୁଛୁ ପାଣ୍ଡା ଜଙ୍ଗଲରେ ରୁହେ।
ଧଳା ପାଣ୍ଡା ଜଙ୍ଗଲରେ ରୁହନ୍ତି ବା ମୁଁ ହ୍ୱାଇଟ୍ ପାଣ୍ଡା କଥା ଭାବିଥିଲି।
ତୁ, ଯାହା ନା
ସେଇଥି ପାଇଁ ତ ମୁଁ କହିଲି ଯାକ କି ଜଙ୍ଗଲରେ ରହିଥିଲେ ତ ତୁ କହିଲୁ ତାର କଲର ବିଭିନ୍ନ ହେଇଥାନ୍ତା ମୁଁ ଧଳା କଲର କହିବି ବୋଲି ମୁଁ କହିଲି ସେଟା ଜଙ୍ଗଲ ରୁହେନି କି ମଣିଷ କତି ରେ ରୁହେନି ସେ ସବୁ କୋଉଠି ରୁହେ ବର ପାଉଁସ ଘରେ ରୁହେ। ତୁ ତ ହାରିବୁ ଆଉ ଏଥିରେ ଆପଣ ତ ହାରିବେ ଆଉ।
ଆପଣ ତ ହାରି ବେ ଉଁ ହଉ ମତେ ଆଉ
ଆପଣ କିନ୍ତୁ ଆପଣ ଡାକିକି କଥା କହିଲା ବେଳେକୁ ଗୋଟେ ଅଲାଗା ଫିଲ୍ ଆଉଛି ଆପଣଙ୍କର ଗୋଟେ ଅଲଗା ଭାଇବସ୍ କ୍ରିଏଟ ହଉଛି।
ହଉ ମୁଁ ଆପଣଙ୍କୁ ଆପଣ ଡାକୁଛି ଆପଣ ଆଉ କିଛି ଭାବୁ ନାହାନ୍ତି। ଆଉ ଗୋଟେ ପଶୁ ନା ଏଥର ନମ୍ବର ଏଥର ନମ୍ବର। ଶହେ ଏକ ରୁ ଅନ୍ସ୍ୱାର ଭିତରେ ନାଇ ଆପଣ କିଛି ବି ନମ୍ବର ଭାବିପାରିବେ ହେଲା। କିଛି ବି ମାନେ ହଁ, ହଁ, ହଁ ଅନ୍ ଲିମିଟେଡ୍। ଆନଲିମିଟର୍ଡ।
ହଉ ମୁଁ ଭାବୁଛି ଗୋଟେ ନମ୍ବର।
ଉଁ, ହଁ, ମୁଁ ଭାବିଦେଲି ଆପଣ ଭାବନ୍ତୁ।
ହୁଁ, ରହି ଥାଆନ୍ତୁ ରହି ଥାଆନ୍ତୁ।
ପଏ ବେଶି ମାରିଲେ ଭାବିବେନି।
ନା, ନା। ଉଁ, ଉଁ, ଉଁ, ଉଁ, ଉଁ, ଉଁ। ଉଁ ଉଁ ହଁ ଭାବିଲି।
ଆପଣ ଯୋଉ ନମ୍ବରଟା ଭାବିଚନ୍ତି ସେଇଥିରେ ମୁଁ ଆପଣଙ୍କ ବୁଲେଟ୍ ଟା କିଣି ପାରିବି?
ବହୁତ୍ ସାରା ବୁଲେଟ୍ କିଣିପାରିବେ।
ଉଁ ହୁଁ ଆଚ୍ଛା ଆପଣ ଏମିତି ଶଙ୍ଖ ଫଙ୍ଖରେ ଭାବିବେନି ଏମିତି ଯୋଉ ଓଡିଆରେ ଯୋଉ ଶ ଙ୍ଖଫଙ୍କ ଭାବିବେନି କରୋଡ଼୍ ହିସାବରେ ସେଇ ଟାଇପ୍ ର ଭାବପାରିବେ ହେଲା।
ହଁ ସବୁ ତ କାରୋଡ଼ ରେ ବି ନେଇହବ କିଛି ଅସୁବିଧା ନାହିଁ।
ହୁଁ ହଉ ଠିକ୍ ଅଛି ଉଁ। ଆ ଆପଣ ମତେ ପଚାରୁ ନାହାନ୍ତି।
ଆପଣଙ୍କ ଯେଉଁ ଭ୍ୟାଲୁ ଟା ସେଥିରେ ଗୋଟେ ବାହାଘର ରହିପାରିବ?
ନା ଆରାମ୍ ସେ ହଉଚି। ଆପଣ ଯୋଉ ଭେଲ୍ୟୁ ଟା ଭାବିଛନ୍ତି ସେଇଠି ଆମେ ଅମ୍ବାନୀ ଯୋଉ ପୁଅର ବାହାଘର ହେଲା ସେ କହୁ ନାହାନ୍ତି?
ଅମ୍ବାନୀ ପୁଅ ବାହାଘର ହେଲା ହେଇପାରିବ କିଛି ଅସୁବିଧା ନାହିଁ ଆରାମ୍ ସେ।
ଆରାମ୍ ସେ ହେଇଯିବ ସେଇ ଭଳିଆ କେତେଟା ବାହାଘର କରି ପାରିବେ କି?
ସେଇ ଅମ୍ବାନୀ ପୁଅ ବାହାଘରର ଯେତିକି ହେଇଚି ଢେର୍ ଗୁଡାଏ ବାହାଘର ହୋଇ ପାରିବ ଧର।
ଅହ ଆଚ୍ଛା ହଉ ଆପଣ ମୋତେ ପଚାରନ୍ତୁ।
ଆପଣଙ୍କର ହୋଇ ପାରିବନି ମୁଁ ଜାଣିଚି।
ଆ ନା ଅମ୍ବାନୀ ପୁଅ ଭଳିଆ ବାହାଘର ହେଇ ପାରିବନି।
ହଉ ଯଦି ଅମ୍ବାନୀ ପୁ କେତ୍ ମତେ ଖାଲି କୁହନ୍ତୁ ନା କେତୁଟା ବୁଲେଟ୍ କିଣିପାରିବେ?
ସେମିତି କେମିତି କହିଦେବି କେ
ଗୁଟେ ଆଭରେଜ୍ ଧରନ୍ତୁ ଦୁଇ ଦୁଇଲ
ହଁ ସେମିତି କହିଲେ ତ ଆପଣ ନମ୍ବର ଗେସ୍ କରିଦେବେ ନା ସେମିତି କହିଲେ ତ ନମ୍ବର ଗେସ୍ କରିଦେବେ। ହଁ ବହୁତ୍ ସାରା ମୁଁ ମୁଁ ଅଭ୍ରେଜ୍ କହୁଛି ବହୁତ୍ ସାରା ବୁଲେଟ୍ କିଣି ପାରିବି।
ବହୁ ସାରା ବୁଲେଟ୍ କିଣି ହବ?
ହୁଁ ଯଦି ଆମେ ବୁଲ୍ ଆପଣ ଯୋଉ ବୁଲେଟ୍ ଟା କିଣିଛନ୍ତି ଧର ସେଟା ଧର ଲକ୍ଷେ ସମଥିଙ୍ଗ୍ ମାନେ। କେତେ ଟଙ୍କା ହେଲା। ହଁ ସେଇ ଅଢ଼େଇ ଲକ୍ଷ ତ ଅଢ଼େଇ ଲକ୍ଷ ଧରିବା ତ ବହୁ ସାରା ବୁଲେଟ୍ ହେଇପାରିବ।
ବହୁତ୍ ସାରା ମାନେ ସେଇ ବହୁତ୍ ସାରା ଟା ଶହେରୁ ଅଧିକା ଟା ନା ଶହେରୁ କମ୍?
ଆ ହିସାବ କେତେ ଭଳିଆ ଅଁ। ହଁ ଶହେରୁ ଅଧିକ କିଣିପାରିବା।
ଦୁଇଶହରୁ ଅଧିକା ନା କମ୍?
ଏତେ କହିପାରିବିନି ମୁଁ। ଶହେରୁ ଅଧିକ ହଁ ସେମିତି କଣ କହି କହିକା ମତେ କଣ କୁହା କରେଇ ଦେବେ ନା କଣ ହୁଁ।
ଶହେରୁ ଅଧିକା?
ହୁଁ ଶହେ ରୁ ଅଧିକା।
ଦେଢ଼ଶହରୁ କମ୍?
ମୁଁ ଜାଣିନି ଶହେରୁ କିନ୍ତୁ ଅଧିକା।
ହଉ ଗୋଟେ ବାହାଘର ବି ହେଇପାରିବ ହଉ କେତେଟା ଫର୍ଚୁନର୍ ଆସିପାରିବ ଗୁଟେ ଫର୍ଚୁନର୍ ଦାମ୍ ପଚାଶ ଲକ୍ଷ କେତେଟା ଫର୍ଚୁନର୍ ଆସି ପାରିବ?
ତା ଏମିତି କହିକି ହେଲେ ହବନି ଫର୍ଚୁନର୍ ତ ଆଣି ହିଁ ପାରିବା ମାନେ। ହୁଁ। ମୁଁ ଅତି କମ୍ ଟା କହୁଛି। ଅତି କମ ରେ ଫର୍ଚୁନର୍ ଫର୍ଚୁନର୍। ନା ମୁଁ କହିବିନି ସେ ସେମିତି କହିଲେ ତ ଜଣା ପଡିଯିବ ସେମିତି କହିବିନି ଜମା। ସେମିତିି ଯଦି ତ କହିଦେଵି ତ ଜଣା ପଡିଯିବ ନା ଫର୍ଚନ ପଚାଶ ଲକ୍ଷ ହେଲାଣି ମାନେ ଆଭରେଜ ତ କହି କହି କି କହିଦେବେ ସେମିତି ସେମିତି ଥୋଡି ହୁଏ ସେମିତି ହବନି ହ୍ୟାଲୋ।
ହୁଁ।
ହ୍ୟାଲୋ।
ହଁ କୁହନ୍ତୁ?
ଫଚୁନ ଆଣିପାରିବ ତିନିଟା ଉପରେ ଆଣିପାରିବ। ତିନି ରୁ ଅଧିକ ଖର୍ଚୁନାର ଆସିପାରିବ ତିନି ରୁ ଅଧିକ ଦଶ ରୁ କମ୍
ତିନି ରୁ ଅଧିକା ଦଶ ରୁ କମ୍?
ହଁ।
ଦଶ ହେଲେ ପାଞ୍ଚ କୋଟି ତାହେଲେ ଆପଣଙ୍କର ତିନି କୋଟି।
ନା ହଉଛି
ଦୁଇ ଗୋଟି
ନାଁ।
ଚାରି କୋଟି
ନା।
ସାଢ଼େ ତିନି କୋଟି
ନାଁ।
ସାଢ଼େ ଚାରି କୋଟି ପା ପାଞ୍ଚରୁ ଆପଣ କମ୍ କହିଲେ ବା
ପାଞ୍ଚ ରୁ କଣ କହିଥିଲି ମୁଁ କହିଲି ତିନି ରୁ ଅଧିକ ଦଶ ରୁ କମ୍
ଆ ଦଶ ରୁ କମ ହେଲେ ତ ପା ଦଶ ପଚାଶ ଲକ୍ଷ ମାନେ ତ ଦଶଟା ହବ ମାନେ ପାଞ୍ଚ କୋଟି। ଦଶ ରୁ କମ ମାନେ ତାହେଲେ ପାଞ୍ଚ କୋଟିରୁୁ ତ କମ ନା?
ଓକେ ମୁଁ ସେଇଟା ଭାବି ଦେଇଥିଲି ପଚାଶଲକ୍ଷ ମାନେ ଗୋଟେ ଗୋଟେ କରିକି ଭାବି ଦେଇଥିଲି ଗୋଟାଏ ଗୋଟେ ଗୋଟେ ଏଗାର ମିନିଟ ହଁ ହଁ ହଁ ହେଇଗଲା ମୁଁ ଆଉ ଥରେ କଲ କରୁଛି।
ହୁଁ।